ହାଲୋ।
ହଁ।
କଁ କରୁଚୁ?
ଆଲୋ ହିରୋଇ
ମୁଁ କହିନି
ହଁ। ହଁ ବସିଥିଲି ଆଉ।
ହଁ ଖାଇସାରିଲନି?
ନାଁ ହୋଉନି?
ନାଁ ନାଁ ୟାପରେ ବର୍ଷା ହଉ
ନାଁ ଖାଇନି। ଖାଇବି।
ତମ ଆଡ଼େ ବର୍ଷ୍ ହଉଚି
ନାଁ ବର୍ଷା ହୋଉନି।
ବର୍ଷା ହଉଚି?
ନାଇଁ ବର୍ଷା ତ ହୋଉନି ଇଆଡ଼େ ଆଉ ସାଙ୍ଗ ସେତେ ବର୍ଷ୍ ବର୍ଷା ଋତୁ ଭଲ ଲାଗେ ନାଁ?
ତତେ ବର୍ଷା ଋତୁ ଭଲ ଲାଗେନା।ହୁଁ ବର୍ଷା ଋତୁ ଭଲ ଲାଗେନି ଆଉ ଭଲ ଲାଗେ। ବର୍ଷାରେ ଭିଜିବା କେତେ ମଜା ଲା
ହୁଁ ଆମ ଦେଶରେ ତ ଛଅଟି ଋତୁ ଦେଖାଯାଏ ସେଗୁଡ଼ିକ ହେଲା ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ଓ ବସନ୍ତ ଆମେ ତ ହେମନ୍ତ ବସନ୍ତ ଶରତ ଋତୁକୁ ଜାଣିନାହାନ୍ତି। କିନ୍ତୁ ଏତିକି ଜାଣିଚନ୍ତି ଯେ ଖ ଗୀଷ୍ମ ଋ ତୁ ବର୍ଷା ଋତୁ ତୁ ଆଉ ଶୀତ ଋତୁ। ଯେହେତୁ ଆମ ଭାରତ ଏକ ଋତୁ ପ୍ରଧାନ ଦେଶ ତାପରେ ଏଇ ସବୁ ଋତୁ ଋତୁ ମଧ୍ୟରୁ ମତେ ବର୍ଷା ଋତୁ ଟା ବହୁତ ଭଲ ଲାଗେ ତାପରେ ଏଇଟା ବି ଆମେ ବହୁତ ଉପକାରୀ ଋତୁ ଦେଖିବୁ କେତେ ଚାଷ ବାସ କରିବେ ନା ଟାଇମ୍ ପଳେଇ ଆସିଲେ ନା ନା ଚାଷ ଯେଉ ଟାଇମ ଚାଷ ସମସ୍ତେ କରିବେ ହେଲେ ବର୍ଷା ଦିନରେ ବହୁତ କିଛି ସତେଜ ପନିପରିବା ବି ଆମକୁ ମିଳିଥାଏ । ମତେ ତ ବହୁତ ଭଲ ଲାଗେ । ତାପରେ ବି ଥଣ୍ଡା ଲାଗେ। ଥଣ୍ଡା ପାଗ।
ଆଉ ଗ୍ରୀଷ୍ମ ଋତୁରେ ତ ସୂର୍ଯ୍ୟ ବହୁ ଜୋରରେ ବାଜେ, ଉଁ ସେଥିପାଇଁ ଲୋକମାନେ ବହୁତ କଷ୍ଟ ପାଆନ୍ତି। ଜେମ୍ ଯେମିତିକି ଦେଖୁନ ନଦୀ, ପୋଖରୀ, ଝରଣା ପାଣି ଯଉ ଶୁଖିଯାଏ। ଆଉ କ ସବ ଗଛପତ୍ର ସବୁ ଶୁଖିଯାଏ। ତାପରେ ଲୋକମାନଙ୍କର ଅପେକ୍ଷା ଲୋକମାନଙ୍କ ବର୍ଷା ପାଇଁ ଅପେକ୍ଷା କରିଥାନ୍ତି, କେତେ ଗ୍ରୀଷ୍ମ ଋତୁରେ ଯେତେବେଳେ ଯେତେବେଳେ ଦେଖୁନ ଆକାଶ ରେ କଳା ମେଘ ଆସେ ସେତେବେଳେ ବର୍ଷା ଆରମ୍ଭ ହୁଏ। ସେତେବେଳେ ସେମିତି ଲୋକମାନେ ମନରେ ମାନେ ମନରେ କେତେ ଭଲ ଚିନ୍ତା ତାଙ୍କର ସେତେବେଳେ ଥାଇବ ବର୍ଷା ପାଇଁ। ଥଣ୍ଡା ପବନ ବହେ। ଥଣ୍ଡା ପବନ ସେତବେଳକୁ ହୁଏ। ପରିବେଶ କେତେ ସୁନ୍ଦ ମାନେ ମାନେ ଜାଗା ସବୁ କେତେ ସୁନ୍ଦର ଲାଗେ।
ହଁ, ତାପରେ ବି ତ ଯେତେବେଳେ ଖରାଦିନ ତ ଯାଏ ଲୋକମାନେ ବହୁତ ଖୁସି ହେଇଯାଆନ୍ତି ଯେ, ନା ଯାହେଉ ବି ଏଇନା ବର୍ଷା ଋତୁ ଆସିବ। ଆଉ ଆମକୁ ଟିକେ ଶାନ୍ତି ମାନେ ଗରମ ପରେ ଏବେ ଟିକେ ଶାନ୍ତିରେ ଲାଗିବ। ତାପରେ ଲୋକମାନେ ବି ରେ ବି କାମ କରିବେ। ମୋତେ ବି ବର୍ଷା ଋତୁ ବହୁତ ଭଲ ଲାଗେ। ତାପରେ ଚାରିଆଡେ ପ ପୁରା ପ ମାନେ ପରିବେଶ ପୁରା ଥଣ୍ଡା ପରିବେଶ। ସେ ପରିବେଶକୁୁ ଦେଖିଲେ ବି ବହୁତ ଖୁସି ଲାଗେ। ତାପରେ ମତେ ଜେମି ଗ୍ରୀଷ୍ମ ଋତୁରେ କଣ ସୂର୍ଯ୍ୟଙ୍କର ଯଉ ପ୍ରଚଣ୍ଡ ଯଉ ଖରା ହୁଏ, ଲୋକମାନେ ବହୁତ କଷ୍ଟ ପାଆନ୍ତି। ନା ଛାଇ ମୂଳ ଦେଖିକି ରହିବା ପାଇଁ ଇଚ୍ଛା ହୁଏ କିନ୍ତୁ ଏଇ ଖରା ଯଉ ମାନେ ସେଥିରେ ବି ବସି ହୁଏନି। ସନ୍ ଷ୍ଟ୍ରୋକ ହେଇଯାଏ। ଦେହ ମାନ କୁ ତାପରେ ଅଂଶୁଘାତ।
ବର୍ଷା ଋତୁରେ ତ ଦେଖ ଦେଖିଥିବ ଦେଖିଥିବ ଯଉ ବର୍ଷା ଋତୁରେ ଆକାଶ ତ ସବୁବେଳେ ସବୁବେଳେ ମାନେ କଳା ମେଘ ହେଇକି ଥାଏ। ତାପରେ ଶୁଣିବାକୁ ମି ମିଳିବ ଆଉ ବର୍ଷା ହେଲେ ଦେଖ ଖିବ ମାଟିର
ତମେ ଦେଖ ବର୍ଷା ପଡିଲେ ବେ ହଁ, ହଁ ବର୍ଷା ପଡିଲେ ମାନେ ମାଟି ମାଟିର ବାସ୍ନା ଚାରିଆଡେ ମହକି ଉଠେ। ତାପରେ
ଆଡେ ସବୁ ଗଛ ପତ୍ରତେବେଳେ ବର୍ଷା ଦିନେ ସବୁ ସୁନ୍ଦର ଦେଖା ହୁଏନି। ଆଉ ନଦୀ ନାଳ ପୋଖରୀ ଯେତେବେଳେ ବର୍ଷା ଦିନେ ସବୁ ତ ପୁରା ଫୁଲ ଫୁଲ ହେଇଯାଏ। ଚାରିଆଡେ ପ୍ରକୃତ ଚାରିଆଡେ ପାଣି ଖାଲି ଚାରିଆଡେ ବର୍ଷା ଦିନରେ ସେ ବର୍ଷା ଋତୁ ବି ତାପରେ ଯଉ ଚାଷୀ ଯଉମାନେ ଚାଷ କରୁଚନ୍ତି, ଚାଷୀ ମାନଙ୍କ ବି ବହୁତ ଉପକାରୀ ତା ସେମାନେ କୃଷକ ମାନ ଅନେଇଥାନ୍ତି ଯେ କେତେବେଳେ ବର୍ଷା ପାଣି ହବ, ତାପରେ ବର୍ଷା ହେଲାରୁୁ ସେମାନେ ଧାନ ଚାଷ କରନ୍ତି। ସେ ଜମି ଜମି ଜମିତି ବି ପାଣି ଚାଷ କାମ ବି ସବୁ ଲୋକ ମାନ କର କରନ୍ତି। ବର୍ଷା ହେଲେ ବି ଭଲ ଫସଲ ହୁଏ। ଆଉ ତାପରେ କୃଷକ ମାନେ ବି ବହୁତ ଖୁସି ହୁଅନ୍ତି ତାପରେ ବି ବର୍ଷା ଋତୁରେ ଛୋଟ ପିଲା ମାନେ ବହୁତ ଆନନ୍ଦ ରେ ରୁହନ୍ତି। କିଏ କିଏ ବର୍ଷା ପାଣିରେ ଭିଜିକି ଖେଳନ୍ତି ଛୁଆମାନେ। ଫୁଣି ଆମେ କାଗଜ କରିକି ବି ପାଣିରେ ବସେଇକି ଖେଳନ୍ତି। ବିଲ ବିଲ ଆଡେ ସବୁ ଧାନ ଚାଷ ଯେତିକି ହେଇଥିବ ସବୁ ତ ସବୁ ବିଲ ଭୁଲ ହେଇଯାଇଥିବ ପାଣିରେ ଆଉ।
ହଁମର ଚାରିଆଡେ ବି ସବୁଜ ଘ- ହୁଁ
ତାପରେ ବର୍ଷା ରୁ କିଛି ଆସି ଅସୁବିଧା ମଧ୍ୟ ରହିଛି, ଅଧିକ ବର୍ଷା ହେଲେ ବି ବନ୍ୟ ହ ଗାଁ ସହରରୁ ରାସ୍ତାରେ ପାଣି ଭରିଯାଏ ଅନ ଙ୍କ ଘରେ ମୁ ଫସଲ ନଷ୍ଟ ହେଇଥାଏ ତାପରେ ପୁଣି କେତେକ ସ୍ଥାନରେ ଯିବା। ମଧ୍ୟ ବି ବନ୍ଦ ହେଇଯାଏ ଯେମିତି କି ମାନେ ଯୋଉମାନେ ନଦୀ ସେପଟେ ରହୁଛନ୍ତି ଯଦି ବି ବ୍ରିଜ ନଥାଏ ଛୁଆମାନେ ସ୍କୁଲକୁୁ ଆସିବା ପାଇଁ ବି ପାଠ ପଢାରେ ବହୁତ ଅସୁବିଧା ହେଥାଏ। ଏମିତି ଗାଈ ଗୋରୁ ମାନେ ବି ଚରିଯିବା ପାଇଁ ବି ବହୁତ ହଇରାଣ ହେଇଥାନ୍ତି।
ଅଧିକ ବର୍ଷା ହେଲେ ଦେଖୁନ ବନ୍ୟା ଫନିଆ ବାତ୍ୟା ଫତ୍ୟା ସବୁ ହୁଏ ଗାଁ ରେ ଯେମିତି ରାସ୍ତା ପାଣି ଭରିଯାଏ ସହରରେ ବି ଯେମତି ଅନେକ ଘର ଅନେକ ମାନେ ଘରର ଦେଖ। ଫସ ମାନେ ପନିପରିବା ସବୁ ନଷ୍ଟ ହେଇଯାଏ କେତେକ ମାନେ କେତେ ଜାଗାରେ ଯାତାୟାତ ମଧ୍ୟ ମାନେ ଯେ କେତେ ଜାଗା ଦିକ ରାସ୍ତା ଫାସ୍ତା ସବୁ ବନ୍ଦ ହେଇଯାଏ ଆଉ ବର୍ଷା ଋତୁରେ କଣ ମଶା ବଢିଯାଏ ମଶା ରାତିରେ ଯୋଉ ମଶା ବର୍ଷା ଋତୁରେ ବହୁତ ସୋ ଭିନ୍ନ ଭିନ୍ନ ହେଇକି ମାନେ ବଢଯାଏ ଆଉ ଯେତେବେଳେ କହ ଭିନ୍ନ ଭିନ୍ନ ରୋଗ ହେଇଥାଏ ଏଇ ସମୟରେ କଣ କରିବା ସଫଳତା ରହିବା ବହୁତ ଆବଶ୍ୟକ ଆଉ।
ବର୍ଷା ଋତୁ ବି ଆମ ପ୍ରକୃତିକୁ ନୂ ଜୀବନ ଦିଏ ଶୁଖି ଯାଇଥିବା ଯୋଉ ଗଛ ଯୋଉଗୁଡା ସବୁ ଶୁଖି ଯାଇ ତ ସେଇଟା ସବୁ ନୂଆ କରିକି ପୁଣି ପତ୍ର ଆ ଫୁଲ ଫଳ ହୋଇଥାଏ ତାର ଫଣି ପଶୁ ପକ୍ଷୀ ମାନେ ମଧ୍ୟ ବହୁତ ଆନନ୍ଦରେ ଖୁସିରେ ବୁଲନ୍ତି। ବର୍ଷା ବି ଯଦି ନହେଲେ ମାନେ ଚାଷୀ ମାନେ ଯୋଉମାନେ ଚାଷ କରୁଛନ୍ତି ସେମାନେ ବି ଶାନ୍ତିରେ ଟିକେ ଚାଷ କରିବାରନି ସେ ଅନେଇଥାନ୍ତି ଚାଷୀ ତ ସବୁବେଳେ ଚାହି ପ୍ରଭୁ କେତେବେଳେ ବର୍ଷା ଟିକେ ହଉ ମୋ କ୍ଷେତରେ ଟିକେ ଭଲ ଫସଲ ହଉ ଫସଲ- ହେଲେ ସିନା ସେ ତା ପରିବାରକୁ ପଷି ପାରିବ ଫସଲ ହେଲେ ସେ ଧାନକୁ ନେଇକି ବିକ୍ରି କରିବ। ତା ଘରେ ଚଳେଇବ ତ ଫେଣି କିଛି ଚାଉଳ ବି ରଖିକି ଖାଇବନି ନାହିଁ। ସେ
ବର୍ଷା ଋତରେ କେତେ ଯୋଉ ପର୍ବପର୍ବାଣି
ହୁଁ ବର୍ଷା ଋତୁରେ ତ ଆମର ର ପଥଯାତ୍ରା ପେ ତୁ ଜାଣିଥିବୁ
ବର୍ଷା ଋତୁରେ ଏତେ ପର୍ବପର୍ବାଣି ହୋଇଥାଏ। କି ଯେମିତି ରଥଯାତ୍ରା ତାପରେ ଆମର କଣ ହେଲା ପୂର୍ଣ୍ଣିମା ଆକ୍ଷୀ ପୂର୍ଣ୍ଣିମା ସମୟ ମାନେ ସେଇଟା ବହୁତ ପାଳନ କରା ହଏ ଆମର ବର୍ଷ ଲୋକମାନେ ନୂଆ ଲୋକମାନେ ଦେଖିଲ ସୋ ଖାଲି ନୂଆ ନୂଆ ଡ୍ରେସ ପିନ୍ଧିବେ
ତାପରେ ଏବେ ସବୁଠୁ ବଡ କଥା ହେଲା ଯୋଉ ଶ୍ରାବଣ ଆଷାଢ ମାସ ଆଉ ଶ୍ରାବଣ ମାସରେ ଏଇ ବର୍ଷା ଋତୁ ପଡେ ଆଉ ଯୋଉ ପିଲାମାନୋନେ ବି ବଲ ବମ୍ ଯାଆନ୍ତି ସବୁ ଯିବେ କେତେ ଖୁସି ହେଇକି। ବର୍ଷା ଦିନ ପଡୁଛି ନା ମତେ ତ ହହୁତ ଭଲ ଲାଗେ
ହଁ ବର୍ଷା ଦିନ ହଁ ବର୍ଷା ଦିନ ଆମେ ଯେତେବେଳେ ସ୍କୁଲ ଯାଉଥାଉ ସେତେବେଳେ ବି ସବୁ ଖାଲି ଭିଜି ଫିଜି ଆସୁଥିବା
ସାଙ୍ଗ ତର ଗୋଟେ ମନେ ଅଛି ନାଁ ମାନେ ସକାଳୁ ବର୍ଷା ବର୍ଷା ହବ ଆ ସକାଳୁ ବର୍ଷା ହବାଯେ ତୁ କହିବୁ ନାଁ ଆଜି ସ୍କୁଲ ଯିବିନି କିନ୍ତୁ। ଠିକ ମାନେ ସ୍କୁଲ ଯିବା ଟାଇମ ରେ ବର୍ଷା ଛାଡ଼ିଯିବ ବର୍ଷା ଛାଡେ ଯିବା ପାଣି ସ୍କୁଲ ଯିବୁ ପାଣି ଧର ପଢୁଥିବୁ ବର୍ଷା ହବ ଏମିତି ସେ ଅନୁଭୂତି ମାନେ କହିଲେ ବି ନ ମତେ ବହୁତ ସତରେ ବର୍ଷା ଦିନ ବହୁତ ଭଲ ଲାଗେ ଯେତିକି ଆମକୁ ଉପକାର ଦଉଛି ସେତିକି ବି ଅପକାର ଦେଉଛି ଅଧିକ ବର୍ଷା ଯେତେବେଳେ ହଉଛି ବାତ୍ୟା ରୂପ ନେଉଛି ବନ୍ୟା ରୂପ ନଉଛି ଲୋକମାନେ ବହୁତ ହଇରାଣ ହଉଛନ୍ତି। କିନ୍ତୁ ଚାଷୀ ପାଇଁ ବର୍ଷା ଦିନ ବହୁତ ଉପକାରୀ ଯେତେବେଳେ ସେ ବର୍ଷା ହଉଛି ଯେ ସେମାନେ କୃଷକ ଗୋଟେ ଚାଷ କରିକି ତା ଘର ପରିବାରକୁ ଚଳେଇକି ସେ ପୋଷୁଛି
ତ ହେଇ ଆସିଲି ଟାଇମ ହେଇଗଲାଣି ଏବେ ଏ ଲୋକମାନେ କ୍ଷେତରେ ତାଙ୍କର ଯୋଉ ଧାନ ବୁଣିବେ ଧାନ ବୁଣେ ତାପରେ ଚାଷ ହବ ତାପରେ ପା ଯଦି ବର୍ଷା ଟିକେ ହେଲା ସାଙ୍ଗେ ସାଙ୍ଗେ ତଳା ବଢିଲେ ତାପରେ ଗୋଟେ କୃଷକ ଚାଷ କାମ କରିବା ଆରମ୍ଭ କରିଥାଏ।
ହୁଁ ଆଉ ବର୍ଷା ଦିନେ ଦେଖିନ ନା ନୂଆ ନୂଆ ସବୁ ଗଛ ପତ୍ର ଜୀବନ ପାଇଥାନ୍ତି ଆଉ ଗଛ ଗଛ ମାନେ ଗଛ ଯୋଉଠି ବୁଧା ସବୁ ଗଛ ବୁଧା ସବୁ ଯେମିତି ପୁଣି ସବୁଜ ହେଇଯାଇଥାଏ ମାନେ ସାଙ୍ଗ ମାନେ ସବୁ ସବୁଜ କଲର ହେଇଯିବତେ ଭଲ ଦେଖାହବ ପଶୁପକ୍ଷୀ ମାନଙ୍କର ଆନନ୍ଦ ପଶୁ ପକ୍ଷୀ ମାନେ ଯେମିତି ସବୁ ଖୁସିରେ ଡେଗି ଉଠିବ ଖି ବର୍ଷା ଦିନରେ
ହ ତାପରେ ଦେଖ ଯେତେବେଳେ ବି ଖରା ଦିନ ଆସୁଛି, ମାନେ କୂଅ ପୋଖରୀ ସବୁ ଶୁଖି ଯାଉଛି କିନ୍ତୁ ବର୍ଷା ଦିନ ଆସିଲା ମାନେ ସେ ନଦୀ କୂଅ ପୋଖରୀ ସବୁ ପାଣି ପୁରା ଭରପୁର ହେଇଯାଉଛି, ମାନେ ପୁରା ପୁରୀ ଯାଉଛି। ଲୋକମାନେ ବହୁତ ସୁବିଧା ପାଉଛନ୍ତି ନା ନାଇଁ
ହୁଁ।
ଓ ତାପରେ ସବୁ ଋତୁ ବି ଆମକୁ କିଛି ଉପକାର ଦଉଛି କିଛି, ଅ ଉପକାର ହିଁ ଦଉଛି ତାମାନେ ନୁହେଁ ଯେ ଆ ଯଦି ତିନୋଟି ସାରା ଯୋଉ ଋତୁ ଯଦି ନ ହୁଅନ୍ତା ଛଅଟି ଋତୁରୁ ତିନୋଟି ଋତୁ ଆମେ ଯେହେତୁ ଜାଣୁଛନ୍ତି। ଆ ଯୋଉ ଗ୍ରୀଷ୍ମ ଋତୁ ବର୍ଷା ଋତୁ ଯଦି ଶୀତ ନହବ ତାହେଲେ ଅଧିକ ବର୍ଷା ହେଲେ ବି ଆମ ଦେହ ପାଇଁ ବି କ୍ଷତି ହଁ। ଏମିତି ଆଉ।
ସେମତି ସେ ଏମିତି ଆମକୁ ଆମକୁ ଦେଖିନ ଥଣ୍ଡା ପରିବେଶ ସବୁଜ ଭଲ ଫସଲ ଦେଇଥାଏ ବର୍ଷା ଦିନେ
ହୁଁ।
ହଉ ରହୁଛି ତାହେଲେ ଆଉ।
ହୋଉ।